ହୁଁ କଣ କରୁଛ?
ବସିଛି ଛାତ ଉପରେ ଆଉ ତମେ?
ଭାଇ ସେ ବସିଛି ଛାତକୁ ଯିବି ଯାଉଛି ଆଉ
ସେପଟେ ଟିକେ ନେଟୱର୍କ କମ୍ ତମର ଟିକେ ନେଟୱର୍କ ନାହିଁ ଟିକେ ବାହାରକୁ ଆସ
ହଁ ଆଶୁଛି ଆଶୁଛି ହୁଁ ଯାଉଥିଲି ଉପରକୁ ଯାଉଥିଲି ତ ସେଥିଲାଗି କ ହ୍ୟାଲୋ
ସନ୍ଧ୍ୟା ବେଳେ କଥା ହେଇଥିବା
ସୁଭୁନି
ସନ୍ଦ୍ୟବେଳେ କଣ ଖାଇଥିଲ
ସନ୍ଧ୍ୟା ବେଳେ ମୁଁ ଖାଇଥିଲି ଡାଲି ବରା ଆଳୁକସା ଆଉ ସିଙ୍ଗଡା ତମେ
ଆଉ ପଢିଆ ଖାଇବା ଆଉ
ହୁଁ ମତେ ସିଙ୍ଗଡ଼ା ବହୁତ ପସନ୍ଦ ହୁଁ
ହଁ ମୁଁ କେବଳ ଗୁପଚୁପ ଖାଇଥିଲି
ସନ୍ଧ୍ୟାରେ ମାର୍କେଟ ଯାଇଥିଲ
ହଁ ମାର୍କେଟ ନୁହେଁ ଆମ ଗାଁର ଜଣେ ଆମ ଗାଁରେ ଜଣେ ଗୁପଚୁପ କରନ୍ତି ତ ଅ ତ ସିଏ ତାଙ୍କ ପାଖ ଯାଇ ଖାଇକି ଆସିି ଯାଇ ବାହାରକୁ ଯାଇନି
ଆଚ୍ଛା ଆଛା ଘର ପାଖରେ
ଘର ପାଖରେ
ଓୁ ହ
ଗାଁ କୁ ଆସିଛି ବୁଲାବୁଲି ଚାଲିଛି
ହ ଆଚ୍ଛା ଆଚ୍ଛା କଲିଆ ରୋଷେଇ ଆ ସେ ତ
ହଁ ରୋଷେଇ ମତେ ବହୁତ ଭଲସେ ଆସେ ଛି ତ ପ୍ରାୟ ସବୁ ରୋଷେଇ ଭଲସେ ଆସେ
ତମେକୁ ବାହ ପଢୁଛ କି ହଷ୍ଟେଲରେ ଆଛା
ହଷ୍ଟଲ ରେ ରହିଚି ଚାକିରରି କରୁଛି ଚାରି ବର୍ଷ ବାହାରେ ରହୁନି ରୋଷେଇତ ବୋହୁତ ଭଲରେ ଆସିଚି।
ଆଚ୍ଛା ବେଶି ଭଲ କୋଉଟା ବନାଆ ସାାଧା ନା ଆଇଁଷ?
ନାଁଇ ସାଧା ନୁହେଁ ମସଲା ବାଲା ଯାହାବି ତରକାରୀ ରହୁଚି ସେଗୁଡାକୁ ମତେ ବୋହୁତ ଭଲସେ ଆ ମସଲା ତରକାରୀ ଯାହା
ଯୋଟା ମସଲା ବଟା ହେଇକି ରୋଷେଇ ହବ ସେଇଟା ପୁରା ବଢିଆ। ଚାସେ।
ହଁ ସେଇଟା ବହୁତ ଭଲ ସେ ଆସେ ବାକି ଡାଲମା ଆଉ ଆଗରୁ ଭଲ ହଉନଥିଲା ଏବେ ଟିକେ ଟିକେ ହଉଛି ଭଲ।
ଆଛା। ମୋତେ କିଛି ବି ରୋଷେଇ ଆସେନି ଜାଣିଛ। ଆଉ ଘରେ ସବୁ। ନାଇଁ ମୋତେ କିଛି ବି ଆସେନି।
ଘରେ ରୋଷେଇ କରନି?
ନାଇଁ। କେବେ କେମିତି ଯାଇ। ହଁ ସବୁ ଦିନ। କରିଦିଏ।
ତା ଘରକୁ ଆସିଲେ ବି ରୋଷେଇ। ସେ କରେ। ମୋତେ ମୋତେ ବହୁତ ଭଲ ଲାଗେ ରୋଷେଇ କରିବାକୁ।
ମା କରିଦିଅନ୍ତିନି?
ମା କରନ୍ତି କିନ୍ତୁ ଯେ - ସବୁବେଳେ କରନ୍ତି କରିଥାନ୍ତି ମୁଁ - ଘରକୁ ଆସେ କାମ ଏତେ ଅଭ୍ୟାସ ହେଇଯାଇଛି ଯେ ରୋଷେଇ କରିବା- ଖାଲିରେ ଘରକୁ ଆସିଲେ ବସ- ଦେଖିଲେ ଭଲ ଲାଗେ ନାଇଁ। ମ ମାନେ ଚାଲିଥାଏକି କଣ ଗୋଟେ- କାମ ମିଳିଯାଉ ମୁଁ କରି- ସେ ବି।
ହୁଁ।
ସେଥିପାଇଁ ମା ସାହାଯ୍ୟ କରନ୍ତି କିନ୍ତୁ ତାର ସହିତ ବି ମୁଁ ନିଜେ ରୋଷେଇ କରେ।
ଆଚ୍ଛା ଆଚ୍ଛା ବୁଝି ପାରିଲି ଆଉ।
ତମ ଘରେ କିଏ କିଏ ସମସ୍ତେ ଅଛନ୍ତି?
ବାବା ମା, ମୋ ଭାଇ, ମୁଁ ଏତିକି।
ଆଛା ତମେ- ଭାଇ ବଡ ନା ତମେ ବଡ?
ମୁଁ ବଡ ମୋ ଭାଇ ସାନ ନା। ଏସବୁ ଆଉ। ତମର?
ମୋର ବି ବା ବାପା, ମା, ମୋ ଭଉଣୀ ଗୋଟେ ଅଛନ୍ତି। ସାନ ଭାଇ ବି ଅଛନ୍ତି। ଜେଜେମା ଅଛନ୍ତି।
ଆଛା। ତମେ ଦୁଇ-
ବଡ ଭଉଣୀ। ଗୋଟେ ଭାଇ ବଡ ଝିଅ।
ଆଚ୍ଛା। କଉଠି ଜବ୍ କରୁଛନ୍ତି ବାହାର ରହୁଛ ଭୁବନେଶ୍ଵରରେ ଆଛା ଆଛା ଏବେ ଛୁଟିରେ ଯାଇଛ ଘରକୁ ନାଇଁ କି।
ହଁ ଏବେ ଛୁଟି ଅଛି ପଳେଇ ଆସିଛି ଘରକୁ ଚାରି ପାଞ୍ଚ ଦିନ ପାଇଁ ଆସିଛି ଆଉ ରଜ ଛୁଟିରେ ୟା ପୂର୍ବରୁ ରଜରେ ବି ଆସିଥିଲି। ଏବେକୁ ଆସିଛି ଟିକେ ବୁଲାବୁଲି ସେନା ମାଙ୍କର ଦେହ ଟିକେ ଖରାପ ଥିଲା ତ
ଓହୋ।
ଅଛି ଆଉ
ଆଛା ବାବା ଘରେ ଅଛନ୍ତି ନା ମାର୍କେଟଡେ ଯାଇଛନ୍ତି। ସେ
ବାବା ମା ସମସ୍ତେ ଘରେ ଅଛନ୍ତି। ଖାଲି ଛାତ ଉପରେ ବସିଛି କଥା ହଉଛି ଆଉ
ଆଛା ଆଚ୍ଛା। ସେଥିପାଇଁ ରୋଷେଇ ସରିଯାଇଛ।
ହଁ ଏବେତ ରୋଷେଇ କରିକି ଆସିଲି। ଏ ଏବେ ରୋଷେଇ କରିକି ଆସିିଲି ରୁଟି ରୁଟି ସହିତ ଚିକେନ ବସା। କାମ ସାରିକି ଏବେ ଆସିକି ତମକୁ ଫୋନ କରିଛି ଆଉ ହଁ।
ଆଜି ରବିବାର ଅଛି ନାଇଁ କି।
ହଁ।
ଆଚ୍ଛା। ଘରକୁ ଆସିଲା ପରେ ସକାଳ ଖରାପ ଆମର ହେଇ ଛି ଆଳୁ ପରଟା ।
ହ ମତେ ତ ବହୁତ ଭଲ ଲାଗେ
ହଁ ମତେ ବିହୁତ ପସନ୍ଦ।
ଆ ଆଳୁ ପରଟାଛ ତ ଯେତେବେଳେ ବାହାରେକୁ ରହେ ଆଳୁ ପରଟା ସହିତ ଅ ଟମାଟୋ ସସ୍। ତାକୁ ଆଣିକି ଲଗେଇକି ଖାଇଦିଏ । ଭଲ ଲାଗେ।
ମତେ ବି।
ମ ବେଶୀ କଷ୍ଟ କରିବାକୁ ପଡେନି। ବହୁତ ସହଜ। ଏଟାରେ ବି ହେଇଯାଏ।
ମୁଁ ତାକୁ ଖାଲି ଖାଲି ବିଁ ମୁଁ ତାକୁ ଖାଲି ଖାଲି ବି ଖାଇଦିଏ ମୋର ବିନା କିଛି ଆବଶ୍ୟକ ପଡ଼ନ ଖାଲି ଖାଇଦେଵି ତାକୁ।
ଗରମ ଗରମ ଖାଲି ଖାଇଦବାକୁ ବି ଭଲ ଲାଗିବ ନା ।
ହୁଁ।
କଣ କର କି ଯେତେବେଳେ ଡୁଟି ତ ବଳେ ତଳେ ଶହେ ରାତି ଆଠଟାରେ ରାତି ଆଠଟା ଆଉ କିଛି ବନେଇକି ଖାଇବାକୁ ଏତେ ଟାଇମ୍ ଲାଗେନି ପ୍ରେସରରେ ଆଳୁ ସିଝେଇଦିଏ ତାକୁ ଦେଇକି କରିଦିଏ ତା ସହିତ।
ଆଛା ରୁମ ଯେଷ୍ଟଟା ରୁହ।
କଣ କହିଲ?
ରୁମରେ ଏକ କରହ
ନାଇ ନାଇ ଏକା ନୁହେଁ ଅଷ୍ଟ୍ରେଲିଆ ଯେ ତୁ
ସଧେ ଆଛା ହଷ୍ଟେଲ ହସ୍ ହ ଅଫିସ ତରରୁ ହଷ୍ଟେଲ ଟା
ହଁ ଅଫିସଛି
ଆଚ୍ଛା। ଭଲ ଆଉ ଖାଇବା ବି ଅଫିସ୍। ତରଫରୁ
ଖାଇବା ପାଇଁ ନିଜେ ବନ ହିଁ ଖାଏ, ଅଫିସର ଖାଇବା ନାଇଁ ଖାଇବା ନି। କେବଳ ମା ମାନେ ଖରାବେଲୁ ଖାଇବା ଟା ମାନେ ମଧ୍ୟାହ୍ନ ଭୋଜତା ସେଇଟା ଅଫିସରଫରୁ ଥାଏ।
କଣ ଖାଅ ଚୁଡା ଗୁଣ୍ଡ।
ହଁ ନାଇଁ ସକଳୁ ଚୁଡ଼ା ଗୁଣ୍ଡ ନାଇଁ। ବେଳେ ବଳେ ରାତିରେ ତ ସବୁବେଳେ ମୁଁ ରୁଟି ଖାଏନି ଭାତ ବି ଖାଏ ରୁଟି ଟା ବହୁତ କମ ଖାଏ, ମତେ ରୁଟି ଖାଇଲେ ମୋ ମତେ ଭଲ ଲାଗେନି ତ ସେଥିପାଇଁ ସକାଳୁ ଟିକେ ମୁଁ ଭାତ ବେଳେ ବେଳେ ରାନ୍ଧି ଦିଏ ସକାଳୁ ସା ଖାଇକି ଯାଏ ପୁଣି ରାତିରେ ଆସିଲେ
ଆଚ୍ଛା ଆଚ୍ଛା। ସବୁ ଥିରେ ଗ୍ୟାସରେ ରୋଷେଇ କରିଦିଅ।
ରେ ରୋଷେଇ କରେ।
ନାଁ ଇଣ୍ଡକ୍ସନ୍ ବି ରଖିଚ ଗ୍ୟାସ୍ ସିପ୍ ତ ଏବେ ଯାହା।
ନା ଇଣ୍ଡକ୍ସନ ୟୁଜ୍ କରେନି ଇ ଣ୍ଡେକ୍ସନ୍ ରେ କରେନି କେବଳ ଗ୍ୟା ଆଜ୍ଞା ଏତେ ଷ୍ଟ୍ରିଟ୍। ଟିକେ କମ୍ ଅ ବ୍ୟବହାର କରିବାକୁ କହିଚନ୍ତି।
ହୁଁ।
ଆଉ ତମର କଣ ଖାଇବାକୁ ଭଲ ଲା
ମତେ ବେଶୀ ଭଲ ଲାଗେ ହଉଚି ପରଟା ସହିତ ଚି କେନ୍ କସା ଆଉ ହଉଛି ଆଳୁ ପରଟା ରୁଟି ମ ଆଉ ଭେଜିଟେବୁଲ୍ ସବୁ ପସନ୍ଦ ମୁଁ ସବୁ ପନିପରିବା ଖାଏ। ସବୁ ପନିପରିବା ଖାଏ। ବେଶୀ ମତେ ସାଧାରେ ବେଶୀ ଭଲ ଲାଗେ ଛତୁ ତର୍କାରୀ ମତେ କି କିଛି ବନେଇ ଆସେନି ତ ମତେ ବନଇକି ଦେଇଦବ ମୁଁ ଖାଇଦେମି ଆଉ ଭଲ ହେଇଚି ଖରାପ ହେଇଛି ମୁଁ କହିଦେବି ହୁଁ ଖରାପ ହେଇଥିବି ଯଦି କହିଦେବି ଏ ଖରାପ୍ ହେଇଥିବ ଯଦ କହିବି ଭଲଲାଗୁନି ତ ଜମା ଆଉ ଟିକେ ଏଇଟା ହେ ଥିଲେ ଭଲହେଇଥାନ୍ତା। ମତେ ଯଦି କିଏ କହିବ ଏଇଟା ଭଲହେଇନି ଦେଖିଆ କର୍ନି ଦେଖିଆ। କରିପାରିବୁନା ଏମିତିଆ ମୁଁ କରିପାରିବିନି ତ କିନ୍ତୁ କହିଦେବି ଏଇଟା ଭଲ ଲାଗୁ ଚି ଖରାପ ଲାଗୁ ଚି ହୁଁ। ଏୟା ଆଉ।
ମୁଁ ବି ଯେତେବେଳେ ଘରେ ଥିଲି ଅ ମୁଁ ବି କିଛି କାମ କରେନି। ଆ ତିନି ଚାରି ବର୍ଷ ହେଲା ଜବ ହେଇଛି ବାହାରେ ରହୁ ଯେ ଯେତେବେଳେ ମୁଁ ଗାଁ ରେ ଥିଲି ଘରେ ସେତେବେଳେ କିଛି କରେନି। କିନ୍ତୁ ମାଙ୍କୁ ସବୁବେଳେ କହେ କିଏ। ଏମିତି ହେଲା। ସେଇଟା ସେମ ସେତ ହେଲା ମୁଁ ଏଇଟା ଭଲ ଲାଗୁନି ଖାଇ ପାରିବେନି। ଆଉ ଏଇଟା ଏମିତି ହେଇଥିଲେ ଭଲ ହେଇ ହେଇଥାନ୍ତା ସେମିତି ସବୁ କହୁଥିଲେ କିନ୍ତୁ ଏବେ ଆଉ ସେମିତି କିଛି କହୁନି।
ହୁଁ ଏବେ ଆଗ ମୁ ପ ହୁଁ ଏବେ ନିଜ ଉପରେ ଆସିଲା ବେଳକୁ ସବୁ କରିଗଲେ ଶିଖିଗଲା ଆଉ କହିବାକୁ ପଡୁନି ତ।
ନା ଆଉ କହିବାକୁ ପଡିବନି ସେଥିବେ ମୁଁ ପତଉଛି କି ତୁ କରନି ତୁ ଛାଡେ ମୁଁ କରୁଛି।
ସେତେବେଳେ ଟିକେ କରିବା କଥା କହିବି ନା ନା ମୁଁ କରିବିିନି ତ କର ନା ଭଲ ଲାଗୁଛି କରିବା କଥା ପହିଲେ ହଁ ଭଲ ଲାଗୁଛି ନା ଚଳିବ ଚଳେଇଦବା।
ହଁ ହଁ।
ହୁଁ। ଆଉ ଖରାବେେଳେ କି କଣ ଖାଇଥିଲା?
ଖରା ବେଳେ ଆଜି ଭାତ ସହିତ ମାଛ ତରକାରୀ। ମାଛ ତରକାରୀ ସ୍ୱା ବ ଥିଲେ ମୁଁ ତ କରିନି ଖରା ବେଳେ କିଛି ବି ମୁଁ କାମ କରିରେନି ନାଇ ନାଇ ଖରାବେେଳେ ବି ମୁଁ କରେ କିନ୍ତୁ ଆଜି ଟିକେ ମତେ ଭଲ ଲାଗୁନଥିଲା ଦିନ ଟା ଟିକେ ଭଲ ଲାଗୁନଥିଲା ମୁଣ୍ଡ ବିିନ୍ଧା ହଉଥିଲା କି ମୁଁ ଆଜି କିଛି କରିନି କଣ ରାତିରେ ଏବେ ଟିକେ ଭଲ କହୁଛି। ସେି ପାଇଁାଇଁ ରାତିରେ କହ ଘରେ ଦିନରେ ମା ବେଇ ଥିଲେ ତ ବାକାର
ଆଚ୍ଛା ଆଛା କିଛି କରିଲ।
ହଁ ବହୁଉତ ଦିନ ହେଲା ମାଛ ତରକାରୀ ଖାଇନଥିଲି ତ ଘରେ କରିହ ଏବେ ମାଛ ତରକାରୀ ବନାଉ ମୁ ଖାଇନି ନିଜେ କଲେ ଖାଇବା ପାଇଁ ଟିକେ କମ ଲାଗେ ଇଚ୍ଛା ହୁଏ ଆଉ ଅନ୍ୟ ଟିକେ କରିକି ଦେବେ ଟିକେ ଭଲ ଲାଗେ
ଖାଇବାକୁ ଇଚ୍ଛା ହୁଏନିଁ ତ ଖାଇବା। ତଉ ନା ହ
ହଉ ଆସ।
ଏସବ